ହ୍ୟାଲୋ ହଁ।
ଆପଣଙ୍କୁ ମୋ ଭଏସ୍ ଆସୁଛି ଠିକ ସେରେ?
ଯେ ମୋର।
ଆଜ୍ଞା ଆଜ୍ଞା।
ହଁ କଣ କରୁଥିଲେ ଏବେ?
ବସିଥିଲି ଆପଣ?
ମୁଁ ବି ଏଇଠି ବସିଥିଲି ବାହାରେ ଟିକେ ଗରମ ଲାଗୁଛି ନା ଭିତରେ ରୁମରେ ସେଥି ଏଇନେ ବାହାରେ ଆସି ବସିଥିଲି । ନାଇଁ ମୁଁ କିଛି ଖାଇନି। ଆମେ ଖାଇବା ଆଉ ଟିକେ ପରେ ଆଉ ମାନେ ଆମେ ସାଙ୍ଗମାନେ ଆମର ଏକ୍ଜାମ ଚାଲିଛି ନା ଏବେ ତ ସେମାନେ ସବୁ ପଢିବାକୁ ଯାଇସନ୍ତି ସେମାନେ ଆସିଲେ ଆମେ ମିଶିକି ସବୁ ଖାଇବୁ ଆଉ।
ହଷ୍ଟେଲ ରେ ଆପଣ?
ହଁ ମୁଁ ହଷ୍ଟେଲ ରେ ରୁହେ।
ହୁଁ ହୁଁ ହଷ୍ଟେଲ ରେ କଣ ସନ୍ଧ୍ୟାବେଳେ ଖାଇବାକୁ ଦିଅନ୍ତି ନା ନିଜେ ନିଜର?
ନାଇଁ ସେମାନେ ସନ୍ଧ୍ୟାବେଳେ କିଛି ଖାଇବାକୁ ଦିଅନ୍ତିନି ଖାଲି ଆମେ ନିଜେ କିଣିକି ଖାଉ। କରି ଦବୁ ଏମିତି ଆଉ।
କ୍ୟାଣ୍ଟିନ୍ ଆସେ ନା ଏମିତି କାହା ହାତ ରେ ଅର୍ଡର କରିବାକୁ ପଡେ।
ହଁ କ୍ୟାଣ୍ଟିନ ଅଛି ଆମର କିନ୍ତୁ ସକାଳେ କ୍ୟାଣ୍ଟିନ ରୁହେ ନା ବନ୍ଦ ହେଇଯାଏ କଲେଜ ବନ୍ଦ ତାପରେ କ୍ୟାଣ୍ଟିନ ଟା ବନ୍ଦ ହେଇଯାଏ ତ ଏମତି ଆମେ ଜମାଟୋ ଇଏ ରୁ ସ୍ଵିଗିରୁୁ ଏମତି ଅର୍ଡର କରୁ। ଏଇଠି ଅଛି ବି ସାଇଡ ରେ ସବୁ ଦୋକାନ ଗୁରାକ ନା ଏଠୁ ବି ଆମେ ଯା ସବୁ ମୋମୋ ଫମୋ ସେଇଟା ଆଣୁ ଭାରି ଆଉ।
ଆଚ୍ଛା ଆଚ୍ଛା।
ମୁଁ କହିଲି ତମେ କୋଉଠି ପଢୁଛ?
ରେଭେନ୍ସା
ଆଚ୍ଛା ରେଭେନ୍ସା ରେ।
କଣ ଆପଣ କୋଉଠି ପଢୁଛନ୍ତି?
ମୁଁ ପଢୁଛି ଏଠି କମଳା ନେହେରୁ କଲେଜ ୟୁନି ୟୁନିଟି ୱାନ ଭୁବନେଶ୍ଵରରେ।
ଆଛା।
ହଁ ମୁଁ କହିଲି ତମର ପ୍ଲସ ଟୁ ନା ପ୍ଲସ ଥ୍ରୀ?
ମୋର ଲସୁ ସରିଲା ଏବେ ଆଡମିସନ ହେଲା ରେଭେନ୍ସା ରେ। ପୁଣି ଥରେ
ଆଛା ପ୍ଲୁସ ଥ୍ରୀ ଫାର୍ଷ୍ଟ ଇଅର ମାନେ ହବ।
ହଁ ଆଡମିଶନ୍ ସରିଲାଣି ।
ଆଚ୍ଛା। ନା
ହୁଁ ମୁଁ ଟୁଏଲଥ ବି ସାଇକୋଲୋଜି।
ଆଚ୍ଛା।
ଆପଣ?
ତ ମୁଁ କମର୍ସର ମାନେ ବି କମ୍ ଅନର୍ସଥର ସେକେଣ୍ଡ ଇୟର ପ୍ଲସ୍ ସେକଣ୍ଡ ଇୟର ମୋର।
ହୁଁ।
ହଁ ପ୍ଲସ୍ ଟୁ ମୁଁ କ କଟକର ୟୁ ରେ ଏନ୍ ସି ଉଦୟନାଥ ଅଟୋନୋମସ୍ କଲେଜ।
ଆଛା ଆଚ୍ଛା ହଁ ହଁ।
ହଁ ମୁଁ ସେଇଠି କରିଥିଲି ପ୍ଲସ୍ ଥ୍ରୀ ଭୁବନେଶ୍ୱରକୁ ଆସିଲି କଲି ଆଉ।
ଓ ହଉ।
ହଁ। ମୁଁ କହିଲି ଆଉ ତମେ କଣ ଖାଇଥିଲ ସନ୍ଧ୍ୟାବେଳେ?
ମୁଁ ବେଲ ପଣା ପିଇଥିଲି ଆଉ ଗୋଟେ ପିଜୁଳି ଖାଇଲି।
ଓହୋ ଭଲ ଗରମ ଦିନରେ ବେଲ ପଣା ବି ଭଲ ଲାଗେ।
ହଁ ଥଣ୍ଡା ଲାଗେ ଆଜି କିନ୍ତୁ ବହୁତ ଖରା ବେଳେ ଗରମ
ହଁ ବହୁତ। ଗରମ ଲାଗୁଛି ଆଜି ବର୍ଷା ଏଠି ହେଇଥିଲା ଯେ ପନ୍ଦର ମିନିଟ ପାଇଁ କିନ୍ତୁ ସେ ଯୋଉ ଇଏ ଗରମ କୁ ସିଏ ଗରମ ମାନେ କିଛି ବି ଫରକ ପଡିଲାନି ମାନେ ବର୍ଷାର। ବୋହୁତ ଜୋର ରେ ଗରମ ହୋଉଚି ଏଠି। କଣ କହିଲ?
ଏବେ ଏଇଠି ଟିକେ ଗ ଥଣ୍ଡା ପଡିଚି।
ହଁ ସନ୍ଧ୍ୟା ହେଲାଣି ଟିକିେ ଟିକେ ଥଣ୍ଡା ଲାଗୁଚି। କିନ୍ତୁ ଗରମ ଯେ ରୁମ ତ ବେଶୀ ଗରମ ଲାଗୁଚି ମାନେ ଇଏରେ ଫ୍ୟାନ ଚାଲିଲେ ବି।
ଉଁ ହୁଁ।
ମୁଁ କହିଲି ଆଉ ତମର କେତେଟା ଟାକ୍ସ ସ‌ଇଲାଣି ନା ସବୁ ସରିଗଲାଣି?
ହୁଁ ମୁଁ ଶୁଣିଥିଲି ଆପ କଥା କଥା ହୁଅନ୍ତିନି।
ଓହୋ ଆଚ୍ଛା ଓ ଆଚ୍ଛା ଆଚ୍ଛା ହୋଉ ହୋଉ। ଆଉ ରାତିରେ କଣ ଖାଇବେ?
ଜାଣିନି ମାଇଁ କଣ କରିବେ ଆଉ।
ଓହୋ ତମେ କଣ ମାନେ କୋଉଠି ରହୁଚ? ମାନେ ହ ଷ୍ଟେଲରେ ନା ଘରେ ଏବେ? ଓହୋ। ତମ ଘର କୋଉଠି?
ପାଖାପାଖି ଦୂର ତ ଯିବା ଆସିବା କରିହବନି ଡେଲି।
ଓହୋ ଆଚ୍ଛା କଟକର କୋଉଠି?
ମୁଁ ରହୁଚି ଏବେ ଗୋପାଳପୁର।
ଆଚ୍ଛା ଗୋପଳପୁରରେ। ଆଚ୍ଛା ମୋ ଘର ବି କଟକ ସେଇଠି।
କୋଉଠି?
ସେଇ ନିଆଳି।
ହୁଁ ହୁଁ।
ସେଇଠି ଆମ ଘର ଏଠି ବି ମୁଁ ବି ଚାହୁଁଥିଲେ ଘରେ ରହିବା ପାଇଁ ମାନେ ଏଠି ଭୁବନେଶ୍ୱରରେ ବି ମୋ ଦିଦି ଅଛନ୍ତି ନା କିନ୍ତୁ ତାଙ୍କ ଘର ସାଡେ ବୋହୁତ ଦୂର। ହବ ଦଶ ପନ୍ଦର କିଲୋମିଟର ତ ଯିବା ଆସିବା ପାଇଁ ବି ମନା କଲେ କି କହିଲେ ନାଇଁ ଯିବା ଆସିବା କାଇଁ କରିବୁ ହଷ୍ଟେଲ ତ ଅଛି ରହିଯା ଆଉ ହଷ୍ଟେ
ମୋର ହଷ୍ଟେଲ ମୋର ହଷ୍ଟେଲ ହେଲାନି ରେଭେନ୍ସା ରେ ।
କାହିଁକି?
ମୋର କଟକ ଡିଷ୍ଟିକ ଦେଖୁଚି ନା ତ ବୋହୁତ ଦୂର ଦୂରରୁ ପିଲା ଆସୁଚନ୍ତି ସବୁ ଉଁ ନର୍ଥ ୱେର୍ଥ ଓଡିଶା ସେଇ କଳାହାଣ୍ଡି ସମ୍ବଲପୁର।
ହଁ ହଁ ସିଏ କମ ଡିଷ୍ଟାନ୍ସ ବାଲା ଲୋକ ରଖିବେନି ପିଲାମାନଙ୍କୁ ନା?
ଉଁ ଉଁ ଚିହ୍ନା ବି ଥିଲେ ବି କରେଇ ଦେଇଥାନ୍ତେ ବା କି ମୋ ମାମୁଁ କହିଲେ ତୁ ତୋ ମାମୁଁ ଘର ଅଛି ତୁ କଣ ପାଇଁ ଆଉ କୋଉଠି ରହିବୁ।
ହଁ ଏଇଟା ବି ମାମୁଁ ଘରେ ଅଛନ୍ତି ତ କଣ ଆଉ ସେଥିରେ। ଏଇଆ ବେଶୀ ଦୂର ହେଇଥାନ୍ତା କି କୋଡିଏ ତିରିଶ କିଲୋମିଟର ହଁ।
ମୋ ମାମୁଁ ଘରଠୁ ଦଶ କିଲୋମିଟର କଲେଜ।
ଆଚ୍ଛା ହଁ ବସ୍ ରେ ଯିବା ଆସିବା ହେଇଯିବ ଆଉ।
ନାଇଁ ମୁଁ ତିନି କିଲୋମିଟର ସାଇକେଲ ଚଲେଇକି ଜିବି। ତାପରେ ବସ୍ ଧରିକି ଯିବେ।
ଓହୋ ଆଚ୍ଛା ଦ ସାଇକେଲତ ସେ ଚ ରଖିଦବ ଯୋଉଠି ଥିବ ସେଠି ରଖିଦେବେି ତାପରେ ଯିବେ ବସ୍ ରେ ବୋଧେ ଆଉ।
ଆଜ୍ଞା।
ଓହୋ। ସେମିତି ତ ଏଇ ପ୍ଲସଥ୍ରୀ ପ୍ଲସଥ୍ରୀ ପରେ କଣ କରିବେ?
ଭାବୁଚି ପିଜି କରିବି।
ଆଛା ଏବେ ତ ପ୍ଲସ ଥ୍ରୀ ଚାରି ବର୍ଷ କରିଦେଇଛି। ଯୋଉ କଲେଜ ରେ ଚାରି ବର୍ଷ ଅ ଛି ସେ କଲେଜ କରିବ, ଯୋଉ କଲେଜର ନାହିଁ ଚାରି ବର୍ଷ ସେ ତିନି ବର୍ଷ କରିବେ ଆଉ। ରେଭେନ୍ସା ରେ ଚାରିବର୍ଷ ହେଇ ଯାଇଥିବ ବୋଧେ
ହୁଁ ହୁଁ।
ହଁ।
ରେଭେନ୍ସା କଟପ୍ ବି ବୋହୁ ଯାଇଥିଲା।
ହଁ କେତେ କଟପ ଯାଇଥିଲା।
ମୁଁ ଆର୍ଟସ କଥା ଜାଣିଛି ପଲିଟିକାଲସାଇନ୍ସ ନାଇଟି ଥ୍ରୀ। ସାାଇକୋଲୋଜି ଏଇଟି ନାଇନ୍ ଏମିତି ସବୁ ନାଇଣ୍ଟି ମୋର ଏଇଟି ନାଇନ୍ ପଏନ୍ଟ୍ ସେଭେନ୍ ପର୍ସେନ୍ଟ୍ ।
ଆଛା ଭଲ ଭଲ ତମେ ଏଥି ଆର୍ଟ ନେଇଥିଲ ନା ପ୍ଲସ ଟୁରେ?
ହଁ ହ୍ୟୁମନିଟିସ୍
ଆଛା ସେଇ ମାନେ ରେଭେନ୍ସାରେ?
ଆଜ୍ଞା
ଭଲ ରେଭେନ୍ସା ଷ୍ଟୁଡେଣ୍ଟ୍ ଆଉ
ହ
ହଁ ଭଲ କୁହନ୍ତି ତ ରେଭେନ୍ସା କଲେଜ ଭଲ ଆମ ଓଡିଶାରେ ପ୍ରଥମ ରୁହେ ୟୁନିଭର୍ସିଟିଟା ।
ବହୁତ ଭଲ
ହଁ
ଷ୍ଟ୍ରିକ୍ଟ୍ ବି କଲେଜ ଆଉ ସ୍କୁଲ୍ ଅଲଗା ହେଇଯାଇଛି ମାନେ ୟୁନିଭର୍ସିଟି ଆ ସ୍କୁଲ ଅଲଗା
ଆଚ୍ଛା
ମାନେ କ୍ୟାମ୍ପସ ଭିତରେ, କିନ୍ତୁ ଛାଡୁନାହାନ୍ତି ସ୍କୁଲ ପିଲାଙ୍କୁ ୟୁନିଭରସିଟି ଭିତରକୁ ବଡ ପିଲା ନା ସେମାନେ ମାନେ ଛୁଆ ଆମେ ଯେତେଲେ ବି ଛୁଆ ଥିଲୁ ଆଗରୁ
ଏବେ ତମେ ପୁରା ଯାଇପାର ୟୁନିଭର୍ସିଟି କୁ ଆଉ
ମୁଁ ଆଗରୁ ବି ଯାଇ ପାରୁଥିଲି ମୋର ଭାଇ ପଢନ୍ତି ନା ତ ମୁଁ ତାଙ୍କୁ ଦେଖା କରିବାକୁ ଯାଇପାରେ, କହିଦେବି ଯଦି ତ ମୁ ଭାଇଙ୍କୁ ଦେଖା କରିବାକୁ ଛାଡିବେ
ଓହୋ ଆଚ୍ଛା
ଆମ ଭାଇଙ୍କର ବି ବହୁତ ଚିହ୍ନା ଥିଲା ସିକ୍ୟୁରିଟି ଅଙ୍କର ଯେତେବେଳେ ଛାଡନ୍ତିନି ସେ ଡାଇରେକ୍ଟ କଲ୍ କରିିକି କୁହନ୍ତି ସିକ୍ୟୁରିଟି ଅଙ୍କଲ କି ଆକୁଛାଡିଦିଆ ମୁଁ ଭଉନି
ହଁ ବହୁତ୍ ଷ୍ଟ୍ରିକଟ୍ ରୁହେ ନା ସେଠି ସବୁ ୟୁନିଭରସିଟି ଗୁଡାକରେ ଆର୍ଡିରେ ବି ସେଇା
ହେଲାଣି ଚାର୍ ପାଞ୍ଚଟା ଗେଟ୍ ସବୁ ଗେଟ ରେ ସ୍ୟୁକୁରିଟି ଅକ଼଼ଂଲ କିଏ କୁଆଡେ ପଶିଯିବ ଜଣା ପଡିବନି
ହଁ ହଁ ଏଇଟା ସତ ତ ତ ୟୁନିଫର୍ମ ନହିଁ ୟୁନିଫର୍ମ ଥିଲେ ହଁ ଜଣା ପଡନ୍ତା କି ହଁ ୟା ଆମ କଲେଜ ର ନୁହଁ ତାର ୟୁନିଫର୍ମ ନହିଁ ନା
ହୁଁ
ହଁ
ଆଉ ଖରାବେଳ କନ ଖାଇଥିଲେ?
ଖରାବେଳେ ଖାଇଥିଲି ଭାତ ଚିକେନ ହେଇଥିଲା ଭାତ, ଚିକେନ, ଡାଲି, ଭଜା, ପାମ୍ କଟେ ଏମିତି ଜଣିଥିଲା ଆଉ ତମେ
ମୁଁ ପନିର ରୁଟି ଚିଲି ପନିର ରୁଟି
ଓହୋ ତମେ ଭେଜିଟେରିିଆନ୍ କି? ଆଚ୍ଛା ନାନେ କଣ ମାନେ ତମ ଛୋଟ ରଳୁ ଖାଉନି ନା ମାନେ ଭଲ ଲାଗେନି ଯ ସେଥିପାଇ
ମୁଁ ଏଇଟ୍ କ୍ଲାସରେ ଛାଡି ଦେଇଥିଲି।
ଓହୋ। ମୋର ବି ସେମିତି ଗୋଟେ ଭାଇ ସିଏ ବି ତାକୁ ଜମା। ଜମା ଭଲ ଲାଗେନି ସେ ଏ ଯୋଉ ନନ୍ଭେଜର ସ୍ମେଲ ଶୁଣିଲେ ମାନେ ତା ଦେହ ବୁଲେଇବ ମାନେ ଏତେ ତା କୁ ଇଏ ଲାଗେ କିନ୍ତୁ ମୁଁ ହଉଛି ତାର ଓଲଟା ପୁରା।
ନାଇଁ ନାଇଁ ମୁଁ ବି ଆଗରୁ ସେୟା ଥିଲି କି ମୁଁ ଆଗରୁ ବହୁତ ନନଭେଜ ଖାଉଥିଲି ମାନେ ମୋତେ ବହୁତ ହି ଭଲ ଲାଗେ। ସବୁବେଳେ ନନଭେଜ।
ଆଚ୍ଛା।
ଛାଡ଼ିଦେଲି।
ଓହୋ ସେମିତି କିଛି କାହାକୁ ଭଲ ଲାଗେନି ଇଏ କରେନି। ଆଉ ଏମତି ଆଉ।
ହୁଁ ଆଉ ଆଜି ରାତିରେ କଣ ହଷ୍ଟେଲ ବାଲା ଦେବେ?
ହଷ୍ଟେଲ ଆମର ଖାଇବା ବି ଟିକେ ବନ୍ଦ ଅଛି ନା କାଇଁ କହିଲ। ଇଏ ଯୋଉ ଆମେ ଆସିଲୁନୁ। ହଁ ଏବେ ସମୟ ପାଇଁ ବନ୍ଦ ଅଛି କାହିଁକି ନା ଏବେ ଯୋଉଁ ଆସିଲୁ ଆମେ ତ ଏଠି ନା ଭୁବନେଶ୍ୱ ରରେ ଯୋଉଁ ରୋଷେଇ ଯୋଉ ଆସନ୍ତିନି କରିବା ପାଇଁ ସେମାନେ ସବୁ କହନ୍ତି ଅ ଅଧ ମାନେ ହାଫ ମନ୍ଥ ପଇସା ସେମାନେ ଫୁଲ ମନ୍ଥ ପାଇଁ ନେବେ ମାନେ ସେ ଆମେ ଆସିଲୁ ପୁଣି। ସିଏ କହୁଛନ୍ତି କି ତିରିଶ ମାସ ମାନେ ତିରିଶ ଦିନର ପଇସା ଆମେ ନବୁ ଦଶ ଦିନ କରିକି ମାନେ ମ୍ୟାମ କହିଲେ କି ତମେ କଣ ପାଇଁ ଏତେ ପଇସା ଦବ ତମେ ହେଲେ ଏଇ ମାସ ଦଶ ଦିନ ଟା। ତମେ ବାହାରୁ ଅର୍ଡର କରିକି ମିଲ ବି ମିଳୁଛି ଷାଠିଏ ଟଙ୍କାରେ ଭଲ ଭଲ ଖାଇବା ଦିନକୁ ଦିନକୁ ଦଉଛନ୍ତି। ତ ସେମା ସେଥିରେ ଅ ଇଏ କରିକି ଖାଉ ହୋଟେଲୁ ମଗେଇ ଖାଉ। ତ ଆମେ କହିଲୁ ହଉ ତାପରେ ପରଦିନଠୁ ଏକ ତାରିଖ ଯୋଉ ଦିନଠୁ ସେଇଦିନଠୁ। ଆମର ଖାଇବା ମିଳିବ ହଷ୍ଟେଲ ରେ।
ହୁଁ ହୁଁ ଭଲ ଆଚ୍ଛା ହଉ ଆଉ ସମୟ ହେଇଗଲାଣି ଆପଣ ର ରଖନ୍ତୁ।
ହଉ ହଉ ହଉ।
ହୁଁ ହୁଁ।
ହଉ।